ନମସ୍କାର୍।
ନମସ୍କାର ମାଡାମ୍ କେମିତି ଅଛନ୍ତି?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି ମ୍ୟାଡାମ୍ ଆଉ କଣ କରୁଥୁଲେ?
ନାଁ କିଛି ନାହିଁ ଏମିତି ବସିଥିଲି ଆଉ
ଆଚ୍ଛା।
ଆପଣଙ୍କ ସେପଟେ ପାଣିପାଗର କେମିତି କଣ?
ସକାଳେ ବର୍ଷା ହଉଛି ଟିକେ ଝିପ୍ ଝିପ୍ ଦିନ ସାରା ଖରା ହଉଛି। ଖରା ତ ନୁହଁ ନର୍ମାଲ ଥାଉଛି ପାଗଅଁ ହଁ ଟିକେ ମେଘୁଆ ଏଇଭଳିଆ ଆଉ।
ନାଁ ଏବେ ଲଘୁଚାପ ହେବାର ସମ୍ଭାବନା ଅଛି ତ ସେଥିପାଇଁ ତାର ଏରା ଟିକେ ଝଲକ୍ ଦେଖୋଉଛି ଆଉ।
ହଁ ଆଉ ଆପଣଙ୍କ ଆଡେ?
ଆମ ଏପଟେ ବି ସେମିତି ହିଁ ହେଁଉଛି ମାନେ ଏଁ ଯୋଉଁ ଖରା ଟିକେ ଟିକେ ମେଘୁଆ ଟିକେ ଟିକେ ହଉଛି ଏଥିରେ ତ ପ୍ରବଳ ଗରମ ହଉଛି ଆଉ।
ଓ ହୋ।
ଆଉ
ହ୍ୟାଲୋ।
ହଁ ହ୍ୟାଲୋ।
ହଁ ମାଡାମ୍ କୁହନ୍ତୁ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡାମ୍ ଶୁଭା ଯାଉନି?
ଆପଣଙ୍କ ଭଏସ୍ ଶୁଭା ଯାଉନି ଆପଣଙ୍କୁ ମୋ ଭଏସ୍ ଶୁଭା ଯାଉଛି।
ମତେ ଟିକେ ମଝିରେ ଶୁଭା ଯାଉନଥିଲା ଏବେ ଶୁଭାଗଲା।
ଆଉ ମୋତେ ବି ଶୁଭା ଯାଉନଥିଲା ଏବେ ଶୁଭା ଯାଉଛି।
ଆଚ୍ଛା ଠିକ୍ ଅଛି। ମୁଁ କଣ କହିବି ଆଜି ତ ମାନେ କୁହନ୍ତୁନି ମୁଁ ଗୋଟେ ଖବର୍ ଶୁଣିଲି ମତେ ଭାରି ମନ ଦୁଃଖ ମୋର ଆଉ
କଣ ଶୁଣିଲେ?
କଣ ହେଇଛି ନା ଆମର ମୋ ବଡ଼ ଭଉଣୀ ଯୋଉ ବାହା ହେଇଥିଲେ ତ ସିଏ ଏବେ ଓ ହଁ ୱାନ୍ ଇୟର୍ ହେଇଯିବ ବାହା ହେଇକି ସେ ବର୍ତ୍ତମାନ ଏବେ ଚାରି ମାସ ହେଲା ହେଲା ସିଏ ଥିଲେ ଆଉ ଗର୍ଭବତୀ ଥିଲେ। ଚାରି ମାସ ହବ ହେଇନି କିନ୍ତୁ କଣ ହେଇଥିଲା ନା ତାଙ୍କର ପ୍ରଥମ ଦିନରୁ ଯେତେ ଯେତେବେଳେ ଜଣାପଡ଼ିଲା ସେତେବେଳଠୁ ହିଁ ମାନେ ଆଉ କଣ ହେଇଛି ତାଙ୍କର ଟିକେ ଟିକେ ବ୍ଲିଡ଼ିଙ୍ଗ ହଉଥିଲା ଯେହେତୁ ରକ୍ତ ରକ୍ତ ସ୍ରାବ ହଉଥିଲା ସେ ଡକ୍ତର ଡକ୍ଟରଙ୍କୁ ଦେଖେଇଲେ ଯେତେବେଳେ ଡକ୍ଟରଙ୍କୁ ଦେଖେଇଲେ ଡକ୍ଟର କହିଲେ ଆଉ ନା ଆଉ ତମର ଛୁଆ ଘରଟା ତଳକୁ ଖସି ଯାଇଛି ଯେହେତୁ ସେ ଛୁଆ ଘରଟା ତଳକୁ ଖସିଯାଇଛି ତାଙ୍କୁ ପୁରା ବେଡ଼ ରେଷ୍ଟ ପାଇଁ କୁହାଗଲା ତ ସେ ତା ପୁରା ବେଡ଼୍ ରେଷ୍ଟ ହିଁ କରୁଥିଲେ। ତାଙ୍କ ଶାଶୁଘର ବି ଲୋକ ତାଙ୍କୁ କିଛି ସେମିତି ହଇରାଣ ହରକତ ସେଇଭଳିଆ କିଛି ନଥିଲା। ଆଉ ଦେଖନ୍ତୁ ଏବେ ତିନି ମାସ ହବ ଅଧେ ହେଇଗଲାଣି ମାନେ ଅଧେ ଉପରେ ପାଖାପାଖି ଚାରି ମାସ ହେଇଯିବ। କାଲି ସନ୍ଧ୍ୟାରେ ସେ ଯାଇଥିଲା ଅଲଟ୍ରାସାଉଣ୍ଡ କରିବାକୁ ଆଁ ସେ ଡକ୍ଟର କହିଲେ ନା ସବୁ ଠିକ୍ ଅଛି ବୋଲି କହିଲେ ପୁଣି ଦେଖନ୍ତୁ
ହଁ
କାଲି ରାତି ତିନିଟା ବେଳକୁ ସେ ଯାଇଛନ୍ତି ମାନେ ବା ମାନେ ଯାଇଥିଲେ ପରିସ୍ରା କରିବା ପାଇଁ ଯାଇଥିଲେ ସେତେବେଳେ ମାନେ ସେଇ ଯୋଉ ତାଙ୍କ ଛୁଆଟା ଅଧା ଖସିଯାଇଛି ଆଉ ମିସ୍କାରେଜ ହେଇଯାଇଛି ଆଉ।
ଆରେ ଆରେ ଏମିତି ତ ହେବା କଥା ନୁହଁ ଯଦି ଆମେ ବି ଜାଣିନୁ ପାରିଲେ ତାହେଲେ ଡକ୍ଟର ନିଶ୍ଚିତ ଜାଣିବା କଥା ନା
ହଁ ଦେଖନ୍ତୁ ମାନେ କାଲି ସନ୍ଧ୍ୟାରେ ହିଁ ସିଏ ଠିକ ଥିଲା ଛୁଆ।
ହଁ
ସେଇ ଜିନିଷ ତେଣୁକରି ତାପରେ ତାଙ୍କୁ ହଠାତ୍ ସାଙ୍ଗେ ସାଙ୍ଗେ ମେଡ଼ିକାଲ ନିଆ ହେଇଗଲା ସେଇଠି ତାଙ୍କର ସବୁ ୱାସ୍ କରାହେଇଗଲା। ଆଉ ସେ ଛୁଆ ଟା ମାନେ ତାର ହାତ ଗୋଡ ବି ଟିକେ ଟିକେ ସବୁ ହେଇଯାଇଥିଲାଣି। ମାନେ ତାର ଏମିତିକି ମାନେ ପୁଅଟା ହେଇଛି ବୋଲି ବି ଜଣାପଡ଼ିଗଲା। ମାନେ ପୁଅଟା ହେଇଥାନ୍ତା ହେଇଥିଲେ ଆଉ ମାନେ ଏମିତି ଭାରି କଷ୍ଟ ସେ ସେ ଦିଦି ବି ଭାରି କଷ୍ଟ ଏଇ ତ ଉପରବେଳା ସେ ଏବେ ଘରକୁ ଆସିଲେ ଆଉ ସେ ମୁଁ ଯେତେବେଳଠୁ ଶୁଣିଲି ମୋର ବା ମୋତେ ଜମା ଭଲ ଲାଗିଲାନି। ଦେଖନ୍ତୁ ସେ ପ୍ରପର୍ ବେଡ଼ ରେଷ୍ଟ କରୁଥିଲେ ସବୁ କିନ୍ତୁ ଗୋଟେ ଜିନିଷ ତାଙ୍କ ମନର ଷ୍ଟ୍ରେସ୍ ବେଶୀ ରହୁଥିଲା ମାନେ ମୁଣ୍ଡରେ ଇଆଡ଼ୁ ସିଆଡ଼ୁ କଥା ଚିନ୍ତା କରିକି
ଫିର୍ ବି ଛୁଆ ଉପରେ ପ୍ରଭାବ ପକେଇ ପାରେ ଆମେ ମାନେ ଖୁସି ରହିଲେ ଆମ ଭିତରେ ଥିବା ଛୁଆ ମଧ୍ୟ ଖୁସି ରହିବ ଆମେ ବି ଏତେ ଷ୍ଟ୍ରେସ ନେବାଟା ଉଚିତ ନୁହଁ କିନ୍ତୁ କାରଣ ଯେ କୌଣସି କାରଣ ବି ହଉ ଆମକୁ ସେଇଟା ନେବାକୁ ପଡେ କିନ୍ତୁ ନେବାକୁ ପଡେ ଆଉ। ଇଚ୍ଛା ନଥିଲେ ମଧ୍ୟ ନେବାକୁ ପଡେ
ଦେଖନ୍ତୁ କାହା ଜୀବନରେ କଣ ମାନେ କାହା ଜୀବନରେ କଣ ଅସୁବିଧା ଅଛି ଏମିତି ନୁହନ୍ତି ଯେ ପ ପ୍ରତିଟି ଝିଅ ଖୁସିରେ ଅଛନ୍ତି ବୋଲି ଆମେ କହିପାରିବା ମାନେ କାହା ଜୀବନରେ କିଛି ବି ଅସୁବିଧା କାହା ଜୀବନରେ ତ ଏମିତି ହୋଇପାରେ କି ମାନେ ତାଙ୍କ ଶାଶୁଘରେ ତାଙ୍କୁ ଶାରୀରିକ ପୀଡ଼ା ଦେଇଥାଇ ପାରନ୍ତି କି ଆଉ କାହା ଜୀବନରେ ଏମିତି ବି ହେଇଥାଇପାରେ ମାନସିକ ସେୟା ଶାରୀରିକ ପୀଡା କିଛି ନହେଲେ ମଧ୍ୟ ମାନସିକ କ ହିସାବରେ ସେ ବହୁତ ଷ୍ଟ୍ରେସ୍ ନଉଛନ୍ତି କି କିଛି ଏମିତି ହେଇଛି ଯୋଉଥିପାଇଁ କି ସେ କିନ୍ତୁ ବହୁତ ଷ୍ଟ୍ରେସ୍ ରେ ରହୁଥିଲେ ଆମେ ତାଙ୍କୁ ଯେତେବେଳେ ବି ମନା କରୁ ତମେ ଟେ ସବୁ କଥା ଚିନ୍ତା କରନି ୟାଡ଼ୁ ସ୍ୟାଡ଼ୁ କଥା ଆଉ ତମେ ବେବି ପ୍ର ଉପରେ ଫୋକସ୍ କର କିନ୍ତୁ ସେ କଣ କରିବେ ସେ ଜିନିଷ ତାଙ୍କୁ ଏମିତି ତାପରେ ଦେଖନ୍ତୁ ଗୋଟେ କାମ କଲେ ସିନା ଆମ ମନଟା ସେ କାମରେ ଇଏ ହବ ପୁରା ବେଡ୍ ରେଷ୍ଟ କହିଦେଲେ ଡକ୍ଟର ଯେହେତୁ ତଳକୁ ଫସି ଯାଇଥିଲା ଛୁଆଘର ଯେହେତୁ ପୁରା ବେଡ୍ ରେଷ୍ଟ୍ ଆଉ ବେଡ୍ ରେଷ୍ଟରେ ଆଉ ତ କୌଣସି କାମ କରିବେନି ସେ ମୁଣ୍ଡରେ ନିହାତି ନିହାତି ଭାବରେ ଇଆଡ଼ୁ ସେଆଡ଼ୁ ଚିନ୍ତା ଆସିବ
ଚିନ୍ତା ଅସିବ ହଁ
ସେଇ ଜିନିଷ ମାନେ
ପରିସ୍ଥିତି ବି ସେମିତି ହେଇଯାଏ ମଣିଷ ଏଇ ମଣିଷର ଗୋ ଟେ ଜିନିଷ ଇଛା ନଥିବା ସତ୍ତ୍ୱେ ମଧ୍ୟ ସେ ଜିନିଷରେ ବୁଡି ରହିଯାଏ ସେ ସେଇଟା କାହାକୁ ସେୟାର କରିପାରେନି ସେ ନିଜ ଭିତରେ ହିଁ ରଖିଦିଏ
ନିହାତି ଭାବରେ ଆମେ ଯେମିତି କହୁ ମଣିଷ ପରିସ୍ଥିତି ଆଉ ସମୟର ଦାସ
ଆଜ୍ଞା
ସେନବା
ବହୁତ୍ ଦୁଃଖର କଥା ନେଇକି
ନିହାତି ସେଇ ଯୋଉ ଜିନିଷ ଶୁଣି
ଆମେ ଯେତେବେଳେ ସେ ଜିନିଷ ହଁ ଆମେ ଯେତେବେଳେ ସେଇ ଜିନିଷ ଜାଣୁଚେ ଆମକୁ ବୋହୁତ ସତର୍କତାର ମଧ୍ୟ ଆବଶ୍ୟକ ତା ଅଛି
ନିହାତି ଭାବରେ
ଆମେ ଏବେ ବାହାରକୁ ଗଲେ କାମ କରିଦଲେ ସାଙ୍ଗେ ସାଙ୍ଗେ ପରିଶ୍ରମ ର ଫ ଫଳ ପାଇଗଲେ କିନ୍ତୁ ଏଇ ଜିନିଷଟା ତ ଆମେ ସାଙ୍ଗେ ସାଙ୍ଗେ ପାଇବାନି
ଆମକୁ ଅପେକ୍ଷା କରିବାକୁ ପଡିବା ସହିତ ନିଜର ଆମେ ଯତ୍ନ ମଧ୍ୟ ନେବାକୁ ପଡିବ
ହଁ ଠିକ୍ କଥା ଦେଖନ୍ତୁ ତାପରେ ଆଉ ଗୋଟେ କଥା ହେଉଛି ଆମେ ମାନେ ଏଇ ଜିନିଷ ମୁଁ କହୁଛି ଯାହାର ବି ଏମିତି ଗ ଯିଏ ଗର୍ଭବତୀ ଥାଉଛନ୍ତି ଯାହା ଆଙ୍କର ଯେବେଠୁ ସିଏ ଗର୍ଭବତୀ ହେବା ପାଇଁ ଯେବେଠୁ ସେ ଯୋଜନା କରୁଚନ୍ତି ସେବେଠୁ ହିଁ ତାଙ୍କ ମନରେ ଗୋଟେ ଖୁସି ଥାଏ ଯେ ନା ମୋର ଗୋଟେ ବେବି ହେବ ମୋର ଗୋଟେ ଛୁଆ ହବ ସେମ ତେ ରହିବ ଏମିତି ମାନେ କଣ ହଁ ସେଇଭଳିଆ ଆମେ ଖୁସିରେ ରହିବୁ ଗୋଟେ ଛୁଆଟେ ହବ ଏସବୁ ମାନେ ତାଙ୍କ ମୁଣ୍ଡରେ ସେତେବେଳଠୁ ସେଇଆ ଥାଏ ମାନେ ଧୀରେ ଧୀରେ ଯେତେ ଯେତେବେଳେ ସେ ଜାଣି ଦିଅନ୍ତି ଯେ ନା ତାଙ୍କର ବେବି ରହିଗଲା ତ ସେଇ ଜିନିଷଟା ତାଙ୍କ ଆହୁରି ଖୁସି ଦିଏ ତାପରେ ଯେତେବେଳେ ଦିନ ପରେ ଦିନ ଯେମିତି ବି ବିତି ବିତି ଚାଲୁଥିବ ସେମିତି ଶୀଘ୍ର ସେଇ ବେବି ସହିତ ତାଙ୍କର ଆ ଟାଚମେଣ୍ଟ ମଧ୍ୟ ହେଇଯାଏ ବାପା ସିନା ବାହାରୁ ଦେଖନ୍ତି। କିନ୍ତୁ ମାଆ ତ ତା ନିଜ ଭିତରେ ସେ ଜିନିଷଟାକୁ ପୁରା ଅନୁଭବ କରେ ନା?
ଅନୁଭବ କରେ ହଁ ବାପାଙ୍କ ଅପେକ୍ଷା ମାଆଙ୍କୁ ତ ସେଇ ଜିନିଷରେ ବହୁତ କଷ୍ଟ ଲାଗେ।
ହଁ ସେଇ ଜିନିଷ।
ବାପା ମାନେ କଣ? ସକାଳୁ ଉଠିଲେ ନିଜ କର୍ମ କର୍ମ ସାରିଦେଇ ତାଙ୍କ କାମରେ ତାଙ୍କେ ପଳେଇଲେ। ଆମେ ଛୁଆର ଅନୁଭ ଆମେ କଲେ ଆମେ ତାଙ୍କୁ ଜଣେଇଲେ ସେ ତାଙ୍କର ଅନୁଭବ କରିପାରିଲେ ନେକି?
ନିହାତି ଭାବରେ। ଏଇ ଜିନିଷ ପାଇଁ ଭାରି ଦୁଃଖ ଲାଗୁଛି ଶୁଣିକି ମୋତେ ଜମା ଭଲ ଲାଗୁନି ଆଜି। ତାପରେ ମୁଁ ତାଙ୍କୁ ଫୋନ ବି କରିଥିଲି କିନ୍ତୁ ସେ ମୋ ସହିତ କ ଥା ହେଲେ ନାହିଁ ଆଉ କହିଲେ ଆ ମୁଁ ମାନେ ଟୋଟାଲି କଥା ହେଲେନି। ଆଉ ଏମିତି ବି ହେଇଛି ସେ ମାନେ ଏତେ ଆଟାଚମେଣ୍ଟ ହେଇ ଯାଇଥିଲେ। ବର୍ତ୍ତମାନ ସନ୍ଧ୍ୟାରେ ଏଇ ଉପରବେଳେ ଯେତେବେଳେ ସେ ଆସିଲେ ଚାରିଟା ବେଳକୁ ଆସିଲା ପରଠୁ ତାଙ୍କୁ ଘରେ ବେଡ଼ ରେଷ୍ଟ ପାଇଁ ବି କୁହାଯାଇଛି ନା। ତ ଘରେ ଶୋଇବାକୁ କୁହାହେଲା ସେ ଏମିତି ହଠାତ୍ ଚମକି ଉଠି ବଡ଼ିଲେ ମୋ ଛୁଆ ପାଇଁ ମୋ ଛୁଆ ପାଇଁ ଏମିତି ବାଉଳି ହେଲେ ପୁରା।
ହଁ।
ସେଇ ଜିନିଷ ଆଉ ସେ ସବୁ
ସେଇ ଜିନିଷ ଟା ସ୍ୱାଭାବିକ ଆପଣ ତ ଜାଣିଥିବେ ବେଳେ ବେଳେ ହଁ ଆପଣ ଜାଣିଥିବେ ବେଳେ ବେଳେ ଗୋଟେ ଗୋଟେ ମା ବି ତାଙ୍କର ଭାରସ୍ୱାମ୍ୟ ବି ହରାଇ ବସୁଛନ୍ତି।
ନିହାତି ଭାବରେ
ମାନେ ସେମାନେ ଛୁଆଙ୍କ ପ୍ରତି ଯେତେ ଆଟଚମେଣ୍ଟ ହେଇଥାଉଛନ୍ତି? ତାଙ୍କର ଏଇ ସବୁ ଖବର ପାଇବା ପରେ ସେମାନେ ତାଙ୍କର ସନ୍ତୁଳନ ଆଉ ରକ୍ଷା କରିପାରୁନାହାନ୍ତି।
ନିହାତି ଭାବରେ।
ତାଙ୍କୁ କିଛି କିଛି ତାଙ୍କୁ ସମୟ ବି ଲାଗିଥାଉଛି ତାଙ୍କୁ ଠିକ ହେବା ପାଇଁ।
ଏ କଥା ଠିକ ଯେ
ମାନେ ଦେଖନ୍ତୁ ଏମିତି ହଁ ବହୁତ କଷ୍ଟ। ଆଉ ଆଉ ଦେଖିବେ ଯେତେବେଳେ ମାନେ ଆମେ ଦଶ ମାସ ଧରିଥିବା ତାର ଜନ୍ମ ହବାର ଯେତେବେଳେ ଗୋଟେ ଛୁଆଟି କୌଣସି କାରଣବଶତଃ ତାର ମୃତ୍ୟୁ ହେଇଯାଉଛି ସେଇ ସମୟରେ କେମିତି ଲାଗୁଥିବ ମାନେ ଆମେ ତାଙ୍କୁ ଆଖିରେ ଦେଖିବା ତାର ଗଠନ ପୁରା କମ୍ପ୍ଲିଟ ହେବା ସହିତ ଆମେ ତାଙ୍କୁ ଦେଖୁଥିବା। ତାର କୌଣସି ଅସୁବିଧା ହେଇ ନଥିବ କିନ୍ତୁ କୌଣସି ଡାକ୍ତର ଏମିତି ଡାକ୍ତର ଇଏ ତାଙ୍କର ତାର ସେ ଛୁଆର କଣ ହେଇଥିବ ସେଇଥିପାଇଁ ସେ ମୃତ୍ୟୁ ତାର ହେଇଯାଇଥିବ। ସେଇ ଟାଇମ ରେ ଆମକୁ କେମିତି ଲାଗିଥିବ ଭାବନ୍ତୁ।
ହୁଁ ବହୁତ କଷ୍ଟ ଲାଗିବ। ସେଇ ଏଥିପାଇଁ କୁହନ୍ତି ନା ମାଆର ମମତା ଆଗରେ ସବୁ ହାର ମାନିଯାଏ ବୋଲି।
ଆଜ୍ଞା।
ସେସ ଆଉ ତାହେଲେ ଆପଣଙ୍କ ଦିନଟା ଆଜି କେମିତି କଟିଥିଲା ମ୍ୟାଡ଼ାମ?
ଅ ବହୁତ ଭଲ।
ଯା ହଉ ସମସ୍ତଙ୍କ ଦିନ ଏମିତି ଭଲରେ ହିଁ କଟୁ।
ଆଉ ଆପଣଙ୍କର?
ହଁ ମୋର ବି ସେମିତି ମାନେ ମୁଁ କିଛି ଜାଣିନଥିଲି ନା ତ ମୋ ବି ସବୁ ଠିକ୍ ଠାକ ଥିଲା। ଯେତେବଳେ ମୁଁ ସେପଟ ଫୋନ୍ ଆସିଲା ଅ ଯେ ଏମତି ହେଇଯାଇଚି ବୋଲି ତ ମୋର ବି ମନ ଦୁଃଖ ଘରେ ସମସ୍ତ
କେହି ବି ଆ ସବୁ ଅଶୁ ବି ମାନେ ଯେହେତୁ ଏମତି ଅସୁବିଧା ସେଥିପାଇଁ କି ସମସ୍ତଙ୍କର ଟିକେ ମନ ଦୁଃଖ ସେଇ ଜିନଷ ପାଇଁ। ନହେଲେ ବାକି ସବୁ ଭଲରେ କଟିଚି ଆଉ।
ଆଜ୍ଞା। ଭଗବାନ କରନ୍ତୁ ସମସ୍ତଙ୍କୁ ସେ ଖୁସିରେ ରଖନ୍ତୁ। ତାଙ୍କର ମଧ୍ୟ ମଙ୍ଗଳ କରନ୍ତୁ ତାଙ୍କୁ ଶୋଇବାର ମଧ୍ୟ ଶକ୍ତି ଦିଅନ୍ତୁ।
ହୁଁ ସେଇ ଜିନଷ ହଉ ସେ ଯାହା ହଉ ଯେମତି
କୁ ବଢନ୍ତୁ।
ହଁ ସେ ଯେମିତି କୁହନ୍ତି ମାନେ ନିଜର ଦୁଃଖଟା ଆଉ କାହା ସହିତ ଯଦି ଆମେ ସେୟାର କରିଦଉଚେ ଆମ ଦୁଃଖ ଟିକେ କମିଯାଏ ନିହାତି ଭାବରେ ଦେଖନ୍ତୁ ମୋତେ ମୋ ମନରେ ମୋତେ ଦୁଃଖ ଥିଲା ମୁଁ ଆପଣଙ୍କୁ କହିଦେଲି ଯେମିତି ମୋତେ ଟିକେ ହାଲକା ଫିଲ୍ ହେଲା।
ନିଶ୍ଚିନ୍ତ ଭାବରେ ଯେକୌଣସି ଛୋଟ ଜିନଷ ହଉ କୁ ହଁ ଆପଣଙ୍କୁ ଧନ୍ୟବାଦ ଆପଣଙ୍କର ଏତେ ମାନେ ଇପୋଟାଣ୍ଟ ଜିନିଷ ମୋ ସହିତ ସେୟାର କଲେ।
ହଁ ନିହାତି ଭାବରେ ହଉ ଠିକ୍ ଅଛି ତେହେଲେ ରହୁଚି ମ୍ୟାଡାମ।
ଆଜ୍ଞା।